ହଁ କଣ କରୁଚ?
ବସିଥିଲି ଆଉ।
ଆଚ୍ଛା। ଆଜି ଦିନ ସାରା ସବୁ କଣ କଲ?
ଦିନସାରା କିଛି ନାହିଁ। ସକାଳୁ ଉଠିଲି ଖାଇଲି ତାପରେ କାମ କଲି। ଭିଡିଓ କିଛି ଏଡିଟ୍ କଲି। କରି ସାରିଲା ପରେ ପୁଣି ଖାଇଲି, ତାପରେ ଚାରିଟା ବାହାରେ ବୁଲିବାକୁ ଗଲି ତାପରେ ପୁଣି ଆସିଲି। ତାପରେ ଏହା ଆଉ କାମ କଲି ଆଉ।
ଖାଇବା ସରିଲାଣି ରାତିରେ?
ନା ନା ହୋଉଚି ଯାଇକି ଖାଇବି ଆଉ।
ଆଚ୍ଛା।
ତମେ?
ମୋର କିଛି ନହିଁ ମୁଁ ଖାଲି ବୋର ହୋଉଚି ଘରେ। ହଁ କାମ ଗୋଟେ କରିଥିଲି ଟିକେ ବ୍ୟସ୍ତ ଥିଲି। ତାପରେ ଏବେ ଫ୍ରି ହେଲି ଆଉ ଖିଆ ପିଇଆ ତ ସରିନି ହବ ଆଉ।
ଆଉ କଣ ଖାଇ କଣ ହୋଉଚି ଖାଇବାକୁ?
ଆଉ ତ ଜି ରୁଟି ଆଉ କଣ ଆଉ କଣ ଆ ମୁଁ ଆଉ ଜାଣିନି କଣ ହେଇଚି ରୁଟି ତ ହେଇଚି।
ହୁଁ ହୁଁ।
କଣ ହେଇଥିବ ମୋ କଥା ସୁବା ଯାଉଅଚି ନା କ୍ଲିୟର ରେ।
ହୁଁ ହୁଁ କ୍ଲିୟର ଆଶୁଛି।
ଆଉ ତମର ହଷ୍ଟେଲ କେବେ ଯିବାର ଅଛି?
ହୁଁ ହଷ୍ଟେଲ ରଥାଯାତ୍ରା ପରେ ଆଉ।
ରଥ ଯାତ୍ରା
ହୁଁ ହୁଁ।
ପୁରୀ ଯିବାର ଅଛି କି ରଥଯାତ୍ରାରେ?
ଅଛି ତ ଦେଖାଯାଉ କଣ ହୋଉଚି। ଡୋରି ଲାଗିଲେ ତ ଯାଇପାରିବି ଆଉ।
ହଁ ଢୋରି ଲାଗିବ ଆଉ ସବୁ କଣ ଚାଲିଚି ଏଈନା।
ଆଉ ତମକୁ କଣ ଭଲ ଲାଗେ କରିବା ପାଇଁ ଫ୍ରି ଟାଇମ ରେ?
ଫ୍ରି ଟାଇମିରେ ଆ ଫ୍ରି ଟାଇମରେ ଖେଳେ, ବେଳେବେଳେ କିଛି ଗୋଟେ ନୂଆ ନୂଆ ଆଇଟମ୍ ରୋଷେଇ କରେ ଆଉ।
ହୁଁ।
ଏମତି ବହୁତ ଅ ମାନେ ବେଳେବେଳେ ମାନେ ସବୁବେଳେ ତ ନୁହେଁ। ଆଉ ଏମତି ଫୋନ ଦେଖି ଦେଖି ଟାଇମ ଯାଏ, ନହେଲେ ଶୋଇପଡେ ଆଉ। ମେନ୍ ଜିନିଷ ଶୋଇପଡ଼ିଆ ଫ୍ରି ଟାଇମରେ। ଆଉ ବୁଲାବୁଲି ତ ଏମତି ଚାଲିଛି ଆଉ। ଆଉ ପଢାପଢି, ଏବେ ଖାଲି ସେଇ ଇଣ୍ଟରଭି୍ୟୁ ପାଇଁ ଟିକେ ପ୍ରିପେୟାର ହଉଛି
ହୁଁ।
ଆଉ ବେଶୀ କିଛି ପଢାପଢି ତ ନାହିଁ ଚାଲଛି ସବୁ ଠିକ ଠାକ ଆଉ।
କଣ ପଢ଼ୁଥିଲ କି?
ମୁଁ ଆଇ ଟି କରିଥିଲି, ବି ଏସି ଆଇ ଟି।
ଓ ହ।
ତମେ?
ମୁଁ ବି ଟେକ୍ କରୁଛି ଆଉ।
ତାମାନେ ଏବେ କରୁଛ?
ହୁଁ। ଆଉ ସ୍କୁଲ କେନ୍ତି ଥିଲା?
ଓ ଆଚ୍ଛା। ସ୍କୁଲ, ମୁଁ ଆକ୍ଚୁଆଲି ସ୍କୁଲ ଦିଟା ଚେଞ୍ଜ କରିଛି।
ଓହୋ।
ହଁ। ମାନେ ଫାଷ୍ଟ ଶିଶୁ ମନ୍ଦିରରେ, ତାପରେ ଅଷ୍ଟମରେ ଆସିଲି ଗମେଣ୍ଟ ସ୍କୁଲକୁ।
ହୁଁ।
ସବୁ ଦିଟା ଯାକ ଭଲ ଥିଲା କିନ୍ତୁ ଗମେଣ୍ଟ ସ୍କୁଲରେ ତ ମତେ ଟିକେ ଅଧିକ ଭଲ ଲାଗିଲା। ଭଲ ଲାଗିଲା କଣ, ମୁଁ ଯୋଉମାନେ ତ କିଛି ଏତେ ତ ଏଇ ହଉନଥିଲା ସିଏ ମାନେ ମାନେ ଭଲ ଥିଲା କିନ୍ତୁ ଗମେଣ୍ଟ ସ୍କୁଲରେ ମାନେ ଟିକେ ଅପର୍ଚୁନିଟି ଟିକେ ଅଧିକ ମିଳିଲା ମାନେ
ହୁଁ।
ବହୁତ ଆଡେ ଗଲି, ଏଇ ଡିଷ୍ଟ୍ରିକ ଲେବୁଲ ଏକ୍ଜିବିସନ ସାଇନ୍ସର ହୁଏ
ହୁଁ।
ତ ବହୁତ ସାରା ଅପରଚୁନିଟି ମିଳିଲା ବାହାରକୁ ଯିବାର ଲାଗି। ଆଉ ସେଠି ତ ବା ମାନେ ସେଠି ମୁଁ ସବୁ ଜିନି କମ୍ପିଟିସନ ହଉ, ପାଠ ହଉ, ଯୋଉ ରିଲେଟେ ଟେଡ୍ ହଉ, ମୁଁ ସବୁଥିରେ ପୁରା ସବୁ ସବୁ ଆଟେଣ୍ଡ କରେ। ତ ହଁ କବାଡି ବି ଖେଳୁଥିଲି ସେତିକିବେଳେ ଗମେଣ୍ଟ ସ୍କୁଲରେ।
କବାଡ଼ି ପ୍ଲେୟର।
ହଁ ନାଇଁ ମତେ କିଛି ଆସୁନଥିଲା, ସାଙ୍ଗମାନେ ସମସ୍ତେ ଖେଳୁଥିଲେ, ତ ମତ ତେ ମାନେ କହିଆକୁ ଗଲେ ନା ସମସ୍ତେ ସେମାନେ ସବୁ ଆକ୍ଟିଭ ଥାଆନ୍ତି ନା ତ ମୁଁ ଶିଶୁ ମନ୍ଦିରରେ ଏତେ କୋଉ ଜିନିଷରେ ମାନେ ଭାଗ ନିଏନି। ତ ଏଠି ସମସ୍ତେ ଏଇଠୁ ମତେ ଜବରଦସ୍ତି କହିକି ଖେଳେଇଲେ, ତ ଯାହାହଉ ସେଥିରେ ବି ପଳେଇଲି, ଯୋଉ ବ୍ଲକ ଲେବଲ ପର୍ଯ୍ୟନ୍ତ।
ଭଲ।
ହଁ, ସବୁ ଟିକେ ଟିକେ ଜାଣିଗଲି ଆଉ ଶିଖିଗଲି ସବୁ ଆଉ।
ଭଲ ଶିଖିଆ।
ହୁଁ, ତମର କେମିତି ଥିଲା?
ନାଁ ମୋର ହେତେ କିଛି ନାହିଁ। ଖାଲି ସ୍କୁଲରେ ପାଠ ପଢ଼ା, ଯେମତି ନର୍ମାଲ ଖେଳିଆ ସେମତି ଆଉ।
ମୁଁ ସବୁ ସବୁ ଏପଟ ସେପଟ ଜିନିଷ ସବୁ କରିଛି ଯୋଉମାନେ ସବୁ ଜିନିଷରେ ଆଗରେ ମୁଁ ସବୁ ଜିନିଷରେ ଆଗରେ ମାନେ ଭଲରେ ବି ଆଗରେ ଖରାପ ରେ ବି ଆଗରେ।
ଅଲରାଉଣ୍ଡର ଆଉ।
ହଁ ଦୁଷ୍ଟାମି ରେ ତ ପୁରା ଟପର।
ହୁଁ ହୁଏ ଛୋଟବେଳେ ସେମତି ଆଉ।
ହେଁ ବଡ ହେଲା ବେଳେ ବି ମୁଁ ଦୁଷ୍ଟ ହଉଛି।
କୋଉ ଟାଇପ୍ ଦୁଷ୍ଟ?
କୋଉ ଟାଇପ ର ମତଲବ ଅ ମାନେ ସବୁ ଜିନିଷରେ ଅଛି ମାନେ ଟିକେ ହାତ ଲଗେଇଦେବି ସବୁ କରିଛି କିଛି ଜାଣିନି।
ଆଉ ବୁଲାବୁଲି କରିବାକୁ କୁଆଡେ ଭଲ ଲାଗେ?
ବୁଲାବୁଲି ପାଇଁ ଘର ଛଡା ଆଉ ସବୁଆଡେ ଭଲ ଲାଗେ। ଯୁଆଡକୁ ବି ନେଇ ଯାଇ ପାରିବ। ବେଶୀ ଭଲ ଲାଗେ ପାଣି, ପାଣି ଯୋଉଠି ଥାଏ, ନଈ, ଝରଣା। ପୋଖରୀ ପୋଖରୀ ହେଲେ ବି ଚଳିବ। ଆଉ ପାହାଡ।
ହୁଁ ପହଁରା ପହଁରି ତ ଆସୁଥିବ ଲାଗୁଛି।
ନା ନା। ନା ଜାଣିଛି ଯେ ଟିକେ ଟିକେ ମତଲବ ଏତେ ବି ଇଏ ନାଇଁ।
ଉମ ଉମ।
ଟିକେ ଟିକେ ଶିଖିଛି କିନ୍ତୁ ପୁରା ପହଁରି ପାରିବିନି, ବୁଡିଯିବି।
ହୁଁ।
ତମେ ବୋଲବମ ଯାଅ। ଏବେ କଣ ବୋଲବମ ଟାଇମ ଆ
ନା ନା ନା ମୁଁ ଯାଏନି। ତମେ ଯାଅ।
ମୁଁ ଯାଇଥିଲି ଛୋଟ ବେଳେ ସେ ବର୍ଷେ ଦି ବର୍ଷ ବୋଧେ।
ହୁମ ହୁମ।
ଏଇ ଘର ପାଖରେ ଯାଇଥିଲି ଉମ ମାନେ ଯାଇଥିଲି ଛୋଟ ବେଳେ ହିଁ ଯାଇଥିଲି ଆଉ
ନା ମୁଁ ଯାଇନି କେବେ।
ହ ଆଉ କଣ ତମ କଥା କୁହ? କଣ?
ମୁଁ କହିଲି ଆଉ ପ୍ଲସ ଟୁ ର ରେ କେମିତି କଣ ଥିଲା?
ପ୍ଲସ୍ ଟୁ ପ୍ଲସ୍ ଟୁ ରେ ଏତେ କିଛି ମାନେ ମୋବାଇଲ ନଥିଲେ। ମୁଁ ଖାଲି ଯାଉଥିଲି। କ୍ଲାସ କରିଥିଲି। କ୍ଲାସ ରେ ବି ପଛପଟ ଗେଟ୍ ଦେଇକି ପଳେଇ ଆସିଛି କେତଥର। ହୁମ ଆଉ କେହି ତ କିଛୁ ହେଇନି। ହେନ୍ତି ଆଉ। ପ୍ଲସ ଟୁ ଏତେ ବି ଭଲ ନଥିଲା ମାନେ କୋଉ ଜିନିଷରେ ମୁଁ ଭାଗ ନଉନ ଖାଲି ଖାଲି ଯାଉଥିଲି। କ୍ଲାସ କରୁଥିଲି ପଳେଇ ଆସୁଥିଲି। ମାନେ ମନ ହେଲେ କ୍ଲାସ ନହେଲେ କରିବାର କିଛି ବି ନାହିଁ। ଏମିତି ସବୁ ଥିଲା। ପ୍ଲସ୍ ଥ୍ରୀ କିନ୍ତୁ ବହୁତ ଭଲ ଥିଲା। ପ୍ଲସ ଥ୍ରୀ ରେ ମୁଁ ସବୁ କିଛି କରିପାରିଛି ଯୋଉ ଜିନିଷ ସବୁ ଭାବିଥିଲି କରିିବି ବୋଲି କରିପାରିନଥିଲି ସବୁ କିଛି କରିଛି। ଆଉ ପ୍ଲସ୍ ଥ୍ରୀ ରେ ତ ସାର୍ ମାନେ ସମସ୍ତେ ମତେ ପୁରା ଚିହ୍ନି ଯାଇଥିଲେ। ମୁଁ ଟିକେ ସବୁ ଜିନିଷରେ ହାତ ଲଗେଇ ଦଉଥିଲି ନା ଅଲରା ଉଣ୍ଡର ଥିଲି ତ ସମସ୍ତେ ମତେ ଚିହ୍ନି ଯାଇଥିଲେ। ଆଉ ସିନିୟର ମାନେ ବି ବହୁତ ଅ ମାନେ ଭଲ ପାଉଥିଲେ ଆଉ ସବୁ ଜିନିଷ ରୁ ସପୋର୍ଟ ବି କରୁଥିଲେ।
ହୁଁ ହୁଁ।
ଆଉ ଭଲ ବି ରେଜଲ୍ଟ ଆଣିଥିଲି ମୁଁ ଆଁ ମାନେ ସ ପ୍ରଥମ ଥର ପାଇଁ ଆଗରେ ବସିଲି ପ୍ଲସ ଥ୍ରୀରେ। ମାନେ ସ୍କୁଲ ରେ ବି କେବେ ଆଗରେ ବସିନଥିବି ଡର ଲାଗେ ମତେ ଫାଷ୍ଟ ବେଞ୍ଚ ଥିରେ ମୁଁ ବସିଥିଲି ପ୍ଲସ୍ ଥ୍ରୀରେ।
ନା ନା ହେତେବେଳେ ଡାକିନ ସେତେବେଳେ ଟିକେ ମୋର ବୁଦ୍ଧି ହେଇଯାଇଥିଲା ନା ତ ମୁଁ ଆଗରେ ବସିଥିଲି। ସେଇଥିଲାଗି ସାର୍ ମାନେ ଟିକେ ଚିହ୍ନିଲେ। ତାପରେ ଟିକେ ଗୀତ ଗୀତ ଗାଉଥିଲିଁ। ହୁଁ ଛ ସେତେବେଳେ ତାପରେ ଶିଖିବାକୁ ବି ଗଲି ହିନ୍ଦୁସ୍ତାନୀ କ୍ଲାସିକାଲ ସିଖ୍ ନା ନା ହେଠୀ ହେଇପାରିବନି।
ହ ହୁଁ।
ସେଉ ସେତିକିିବେଳେ ଟିକେ ସାର୍ ମାନେ ଜାଣି ଦେଇଥିଲେ ଆଉ। ମୁଁ ଗୋଟେ ଆମେ ଫଂକ୍ ରେ ସବୁ ଜିନିଷରେ ଟିକେ ଗୀତ ଫିତରେ ଆଙ୍କରିଂ ତ କରେନି କିନ୍ତୁ ଗୀତ ଭିତରେ ଟିକେ ଥିଲି ସେଥିଲାଗି ଟିକେ ରାନ୍ଧୁଥିଲି ପ୍ଲ ସ ଥ୍ରୀ ରେ ବହୁତ ଭଲ ସବୁ ଜିନିଷ ଇଏ କରିଛି ବୁଲିବାକୁ ମୁଁ ଯାଇଛି ସାଙ୍ଗ ମାନଙ୍କ ସହିତ ଟ୍ରିପ ରେ। ସେତେବେଳେ ରହୁଥିଲି ନା ହଷ୍ଟେଲ ରେ ତ ଘରେ ବି କେହି କିଛି ଜାଣିନଥିଲେ ସବୁ ଘରେ ଥିଲେ। ଏବେ ଆସିକି ସବୁ କହୁଛି ଇଆଡେ ଯାଇଥିଲି ସିଆଡେ ଯାଇଥିଲି। ହଁ ଏବେ ଆସିକି ଜଣଉଛି ଦି ତିନି ବର୍ଷ ପରେ ଘରେ ଇଆଡେ ଯାଇଥିଲି।
ଘରେ କହିବେ ନୁଚି ନୁଚି ଏଇୟା କରୁଥିଲୁ।
ଏବେ ଆଉ କଣ କିଛି ହେଇପାରିବ ପଳେଇକି ଯେତୁ ଆଇକି ଏଞଜୟ କରିକି ଆସିଲିଣି।
ହୁଁ।
ଆଉ କିଛି ହେଇ ହେଇପାରିବନି।
ଖାଲି କହିବେ ଆଉ ଏଇଆ କରିଦୋଉଥିଲୁ କହୁନଥିଲୁ ଆଉ।
କହିଲେ ଆଉ କିଛି ତ ହବନି ଆଉ ସରିଗଲା ଆଉ।
ହେଇତ ପାରିବନି ଏଇସବୁ ଜିନିଷ ସବୁ ଆଉ। ତମର ସବୁ କଣ କେମିତି ଥିଲା ଓଭରଲ୍? ଏକ୍ସପିରିଏନ୍ସ କଣ ଥିଲା?
ସ୍କୁଲରେ ସେମିତି ନର୍ମାଲ ଯାଇକି ପଢେ। ଫୁଣି ଆସେ ଖାଏ ଖେଳେ ଏତିକି ପ୍ଲସ ଟୁ ରେ ବି ସେଇଆ ଥିଲା। ଗ୍ରାଜୁଏସନ ରେ ବି ସେୟା ମୁଁ ଟିକେ ଇଣ୍ଟେର୍ଭଟ ଆଉ।
ହଁ ଜଣା ପଡୁଛି ତମ ସହିତ କଥା ହେଇକି। ମୋ ସହିତ କଥା ହେଲେ ଲାଗୁଛି ତ ମୁଁ ଗୋଟେ ଦୁଷ୍ଟାମିର ସିମା ବାହାରେ। ଆଚ୍ଛା।
ଏଇଆ ଆଉ।
ହଉ ଭଲ ଲାଗିଲା କଥା ହେଇକି ତମ ସହିତ।
ଓହଃ।